ହାଲୋ ହଁ ହଁ ନମସ୍କାର ହଁ ହଁ ସୁବୁଚି ତ ହଁ ହଁ ହଁ ସବୁଚି।
ଆଜ୍ଞା ଆଉ କଣ ଶୋଇଥିଲେ କି।
ଅ ହଁ ହଁ ହଁ ହଁ ଟିକେ ସୋ ସୋ ମୁଁ ଟିକେ।
ମୋର ଟିକେ ଦେହ ଭଲ ନାହିଁ ଟିକେ ଜର ଫର ହେଇଗଲା ତ ଆଜ୍ଞା ଆଜ୍ଞା ଆଜ୍ଞା ଜର ଝାଡ଼ା ଏଇ ଯୋଉ ଖରା ଗରମ ଅତ୍ୟଧିକ ହଉଛି ସେଥିପାଇଁ ହେଇଥିବ ଏମତି ଆଉ ହୁଁ ହୁଁ। ଆଜ୍ଞା ହଁ ସେଇଟା ଆମ କୁହନ୍ତିନିକି ଆମ ଆମ୍ୱ ଖାଇଲେ। । ଆମ ଘର ମୀଜର କି ଝାଡା ହୁଏ।
ହଁ ହଁ ଆଉ ସେ।
ସେଥିଲାଗି ତ କାଲି ଔଷଧ ଅନିକିରି ଖାଇଲି କାଲି ଖାଇଥିଲି ଆଜି ପୁଣି ଖାଇଲି ଆଜ୍ଞା ହେଲେ ଔଷଧ ରୁ ଟିକେ ନିଦ ରହୁଛି ହିଁ ଟିକେ ଜର। ପରେ ଟିକେ ରୁହେନିକି।
ହଁ ହଁ ହୁଁ।
ଆଜ୍ଞା ଆଉ ଆଜି ଖାଇଲେ ପୁଣି କଣ ମାନେ ଯା ଖରାପ୍ ଏମିତିରେ ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଜାଣିନଥିଲି ତ ଆପଣଙ୍କ ଦେହ ଭଲ ନାହିଁ ବେଲି ନାଁ ଆଉ ମୁଁ କହିଲି ଟିକେ କଥା ହେବି ବେଲି। ଆଉ ଯୋଉ ଖନ ଟିକେ ଭାତ ରାନ୍ଧିକି ଧୁଅ ପଖାଳ କରିନେଲେ ଖାଇଲେନି? ହୁଁ କାଇଁ ନାଁ ସା ଟିକେ ହଁ ପାଣି ଟିକେ ପୁରଇକି ଟିକେ ଲେମ୍ବୁ ଚିପୁଡ଼ି କି ଟିକେ ଖାଆନ୍ତୁ ଅଳ୍ପ ଟିକେ ଖାଇଲେ ଟିକେ ଭଲ ଲାଗିବ ନଲେ ଯୋଉ ଯଉ ଜରକୁ ଆଡେ ଝାଡ଼ା ହେଇଯାଇଚି ନିଜୋରିଆ ଲାଗୁଥି ହୁଅନା ଦେହଟା‌। ଆଜ୍ଞା ସେଇଆକୁ କରିକି ଆଜ୍ଞା ଆଜ୍ଞା ଆଜ୍ଞା। ହେ ପି ତଣ୍ଟି ଫଣ୍ଟି ଯେନ୍ତି ଶୁଖିଲା ଶୁଖିଲା ଲାଗୁଥିବ ଜର ଥଣ୍ଡା ହେଲେ ସେମତି ଲାଗେନି କି? ଆଜ୍ଞା ଆଉ ତାପରେ ବେ ଟିକେ ଏଜ୍ ହେଲେ ବି ଆପଣ ଏ ସବୁ କଲାଅଳୁ ମୁଁ ବି କଷ୍ଟ ନାଁ ଆଜ୍ଞା ହଁ ହଁ ଏକା ନରହିଲା ଅଳୁକୁ ସବୁ କାମ କରିବାକୁ ପଡୁଥିବ ଆଜ୍ଞା ଆଜ୍ଞା। ତ ସେଇ ଧୁଆ ପଖଳ ଟିକେ ଭଲକି ଚ କଟି ଦେଇକି ତାପ ହଁ ଭଲ କି ଭାତଟାକୁ ଚକ କଟି ଦେଇ ତା ଦେରେ ଟିକେ ଲେମ୍ବୁ ଆଉ ଦହି ଫହି ଆଉ ଖାଆନ୍ତୁନି କାହିଁକି ନାଁ ଝାଡ଼ା କୋହୁଚନ୍ତି ଯେହେତୁଇ ଦହି ଫହି ଖାନ୍ତୁନି। ଆଉ ଏ କଣ ଟିକେ ସାଇଡରେ ଆଳୁ ଭଜା ହଉ ନହେଲେ କଣ ଟିକେ ଆଳୁ ଭ
ହଁ ନାଇଁ ସେ ଆଳୁ ବାଳୁ ସିଝେଇଚି‌।
ହଁ ସେଇ ତୋରଲା ତୋରାଣୀଟା ପିଇଦେଲେ ସେ ଭଲ ଲାଗିବ ଲେମ୍ବୁ ଲୁଣ ପକେଇ ସେ ତୋରାଣୀଟା ପିଇ ଦେଲେ ଭଲ ଲାଗିବ।
ଏଉଆ ଆଉ ଆପଣ ଖିଆ ମେଡ଼ିସିନ ଆଜି ସକାଳୁ ସେ ମେଡ଼ିସିନ ଦୋକାନୀ ଏଇଠି ଆମର ଅଛି। ଅଁ ଡକ୍ଟର ବି ଅଛନ୍ତି ମେଡ଼ିସିନ ଦୋକ ମେଡ଼ିସିନ ବି ଅଛି ମେଡ଼ିସିନ ଦୋକାନ ବି ଅଛି ତେଣୁ କାଲି ରାତି ସାରା ବି ଟିକେ ମୋତେ ଦେହଟା ଅବାଗିଆ ଅବାଗିଆ ଲାଗୁଥିଲା ଆଜି ସକାଳେ ଯାଇକିରି ଦେଖେଇକିରି ସିଏ କହିଲେ ଏଇ ଔଷଧ ଟିକେ ଖାଆନ୍ତୁ ଆଉ। ଓଟୁଟା ଦେଇଚନ୍ତି ଏସିଡ଼ି ବଟିଆ ଖାଇବାକୁ ଦେଇଚନ୍ତି ହଁ ସେଇଆକୁ ଖାଇଚି ହେଲେ ତଥାପି ମଧ୍ୟ ଆଉଥର ଖଣ୍ଡେ ଝାଡ଼ା ବି ଯାଇଚି
ହୁଁ ହୁଁ। ନାଇଁ ଝାଡ଼ା ହେଲେ ବି ଆପଣ ସପିସେଣ୍ଟ ଓ ଆର ଏସ୍ ପାଣି ପିଅନ୍ତୁ ଆଉ ଅଁ ଯୋଉ ବୁ ନଲେ ଟିକେ ପାଣି କରିିକି କାହିଁକି ନାଁ ଏଇ ଗରମରେ ଦେହରୁ ସେମତିରେ ବି ଜଳୀୟ ଅଂଶ ଶୁଖିଯାଉଚି। ଆଉ ତାପରେ ଯଦି ଦେହ ଖରାପ ହବ ଆହୁରି ନିଜଲିଆ ଲାଗିବ ନହେଲେ ତ ଚାଲି ଚାଲି ପାରିବେନି ଆଜ୍ଞା ଗୋଡ ପାଦ ତ ଥରି ଉଠୁଥିବ ଖାଲି ମାନେ ମୁଣ୍ଡ ବି ବୁଲଉଥିବ ଆଜ୍ଞା ଖାଇବା ବି ଭଲସେ ହେଇନି ନା ସକାଳୁ ଛୁଡ଼ା ଟିକେ ଖାଇଥିଲେ ଆଉ ସେ ଯୋଉ ଇଏ କଦଳୀ ମିଳୁନି କି ରି କୁହନ୍ତି ଝାଡାା ଇଏ ଏ ବନ୍ଦ ହେଇଯାଏ ଯୋଉ ହେ କଦଳୀ ସେଇଟା ଟିକେ ଖାଉନାହାଁନ୍ତି ଚୂଡ଼ାର ଚକ ଟିକେ
ଙ୍କରା କଦଳୀ ନର୍ମାଲ କଦଳୀ ଦ ମିଳୁଛି କାଠିଆ କଦଳୀ ଟା ବହୁତ୍ କୁଚିତ୍ ସେ ଦୋକାନୀ ଆଣେ ସଙ୍କରା କଦଳୀ ହଁ ହଁ ହଁ ହଁ ହଁ।
ସେଇଗୁଡା ଏବେ ଗ୍ରୀନ୍ ଗ୍ରୀନ୍ ବିକୁନାହାନ୍ତି କି ସେଇଟା ଶଙ୍କରା କଦଳୀର ହଁ ସିଙ୍ଗା ପୁରୀ ସଂକ୍ ସେଇ କଦଳୀଟା ବି ପେଟ ଖରାପ ବେଳେ ବି ଭଲ। କ୍ୟା କ୍ୟା
ନାଇଁ ଏଇ ଫିଟ୍ ବି ଦୋକାନ ଅଛି ଯେ ହେଲେ ସିଏ ଯେଉଁ କଦଳୀ ଥାଏ ସେଇ କଦଳୀ ଆଣେ ଆଉ ମୁଁ ସେଇ କଦଳୀ ଆଣିକିରି ଇଏ କରୁଛି ଆଉ କଣ ଆଉ ମାର୍କେଟକୁ ଗଲେ
ହଁ ହଁ ହଁ ଆଜ୍ଞା। ପାଖରେ ଯେ ରହିଲେ ଏକା କଣ ରହିଲେ ପାଖରେ ଯାହା ମିଳୁଛି ନେଇ ଆସି ଚଳିଇଦବା କଥା ଆଉ କିଏ ପାଖରେ ହଁ ରହିଲେ ଦୂରକୁ ଗଲେ ମାର୍ ଟ ଉପରକୁ ଗଲେ ଯାହା ଆଣିବେ ଆଉ ହଁ ହଁ ହଁ ବା ମାନେ ଏକା ରହିଲେ ପାଖ ଦୋକାନ ରେ ଯାହା ମିଳୁ
ଯାହା ମିଲୁଚି ସେୟକୁ ଖାଇବା କଥା ଆଉ କଣ ତା ପାଖରେ ବି ଆଜି ସ ଯେତେବେଳେ କଦଳୀ କହିଲା ତା ପାଖରେ କହିଲା ଯୋଉ ଦୋକାନ ମେଡ଼ିସିନ ଦୋକାନ ଆଣି ସେ କହିଲା ଆପଣ ଆଜି ଚୁଡ଼ା କଦଳୀ ଟିକେ ଚୁଡାକୁ ଟିକେ ଭାଜିଦେବେ ଭାଜିକିରି ତାପରେ ଟା ଆଉ କଦଳୀ ଟିକେ ଚକଟି ଖାଇବି। ଗଲାବେେଳକୁ ତା ପାଖରେ ବି କଦଳୀ ଶେଷ। ନଅଟା ଦଶଟା ହେଲାଣି ଦୋକାନ ପାଖରେ ଆଉ କଦଳୀ ନାହିଁ। ହେଲେ ଗୋଟାଏ ଖଣ୍ଡେ ମୁଁ କହିଲି ତା କେଉଁଠି ଅଛି ହେଲେ ଦିଅ। ସେଠି ତା ଭିତରେ ତାଙ୍କର କଦଳୀ ସେଲ ପରେ ବି
ଝଡି ଯାଇଥାଏ ଯୋଉଟାଥାଏ ଆଜ୍ଞା ଟାଣ ଟିକେ ରହିଛି ଟାଣ ରହିଲେ। ଭଲ ଲାଗିବନି ଆଉ ଆଜ୍ଞ ଆଉ କଣ ଖିଆପିଆ ସରିଗଲା। ହଁ ମ୍ୟାଡାମ ଏବେ ବା ଖାଇ ପିଇକିରି ଆସିଲିଲ ମୁଁ ସେଇଠୁ ଆପଣଙ୍କ ପାଖକୁ କଥା ହେଇଥିଲି। କହିଲ ନ ଟିକ ଦିଟା ସୁଦ୍ଧା ସରିଲା। ଏଇ ଛୋଟ ପିଲା ଅଛନ୍ତି ଦି ସେତେ ବେଳ କୁ ସରିଲା। ହଁ ଛୋଟ ପିଲା। ଅଛନ୍ତି ଆଗେ ସାଢ଼େ ବାରଟା ଗୋଟା ବେଳୁ ଷ୍ଟାର୍ଟ ହୋଉଚି। ଆଗେ ଛୁଆ ଉଁ ଅଛନ୍ତି ତାପରେ ମୁଁ କଣ ଏବେ ଟିକେ ଛୁଟି ଅଛି। ତ ଗାଁକୁ ପଳେଇ ଆସିଛି। ମାନେ ବାପ ଘରକୁ ତ ସେଠି ଭାଇର ପୁଅ। ଆଉ ମୋ ପୁଅ। ଏମାନେ ସବୁସ ଛୋଟ ପିଲା। ଖୁଆପିଆ କରିବୁ। ଇଏ ଖାଇକି ଆସିକି ରୁମ ରେ ପସିଲେ। ଦେନ ବାପା ଫାପା ଖାଇବେ ଆମେ ସଉଠୁ ଭାଉଛ ତ ମୁଁ ଆମେ ସଦୁ ସାଙ୍ଗ ହେଇକି ଖାଉ। ହଁ ସେଇଥି ପାଇଁ ଟିକେ ଲେଟ୍ ହୁଏ। ନହେଲେ ହଁ ଆଉ ନହେଲେ ଶା ରହିଲେ ଆମ ଗୋଟଏ ସୁଦ୍ଧା ଆମର ସରିଯାଏ। ଆଉ ଆମେ ଶାଶୁଘର ଏକାରହିଲ। ତ ଆଜ୍ଞା ଏଇ ଯୋଉ ଛୁ ଟି ଆସିିଲ ନା ରଜ ଛୁ ଛ ତ ପଢାପଢି। ଅନଲାଇନ କ୍ଲାସ ଏବେ ସରିଲା। ସରିଲା ପରେ ଟିକେ ବାପ ଘରକୁ ପଳେଇ ଆସିକି ଏଇ ଛୁଟି ଟା ଟିକେ କାଟିଦେ ଗଲେ। ପୁଣି ଯଉ ଯାହା କାମରେ
ହଁ। ସେ ତ ହଉଥିବ।
ହଁ ନାଇଁମ ସ ଶାଶୁଘର ଏରିଆ ପାଖରୁ ବାପଘର ଏରିଆ ଟିକଏ ଥଣ୍ଡା। କାହିଁକିନା ଏତ ଗରମ ଟା ଜଣାପଡ଼େନି। ଏପଟେ କଣ ଗାଉଁଲି ଏରିଆ କୁ ଆଡେ ଗଛ ବୃଛ ବହୁତ୍। ଆଉ ମାନେ ଲୋକ କୋ ସ ଙ୍ଗି ଗାଁ ଭିତରେ ବି ଫର୍ ଚଡ଼ା ଆଉ ହଁ ବା ଶାଶୁଘର ଏରିଆରେ ବହୁତ ଗରମ ସହଜେ ସେପଟରେ ମାନେ ଗାଁ ଗଛ ବୁଛ ବେଶୀ ନହିଁ ଲୋକ ବହୁତ ଆଉ ସେ ଗୋଟାଏ ହଁ ଗୋଟାଏ ଗାଁ ସେ ସେ ଗୋଟାଏ ଗାଁ ବା ଗୋଟାଏ ପଞ୍ଚାୟତ ଏତେ ଲୋକ ସେ ଗାଁରେ
ହଁ ହଁ
ଆମର କଣ ଏପଟେ ହୁଏ ଚାରି ପାଞ୍ଚଟା ଗାଁକୁ ନେଇକି ଗୋଟେ ପଞ୍ଚାୟତ ହୁଏ ଆଉ ସେପଟେ ଗୋଟିଏ ପ ମ ଗୋଟିଏ ଗାଁରେ ଗୋଟେ ପଞ୍ଚାୟତ ଏତେ ଲୋକ ସେ ଗାଁ ରେ ମାନେ ବବିଶ୍ୱାସ କରିବେନି ଆପଣ ସିଡିଏ ବିଡିରେ ବି ଏତେ ଲୋକ ରହୁନାହାନ୍ତି ଯେଉଁ ଘର କରିକି ସେଇ ଗାଁ ରେ ସେମିତି କା କାନ୍ଥ କୁ କାନ୍ଥ ଲାଗିକି ଘର ହେଇଛି
ହଁ ହଁ ହଁ ହଁ
କ ଜ ମାନେ ଲୋକଙ୍କର ବେଶୀ ଜାଗା ନାହିଁ ଖାଲି ଘରଟି କରିବା ପାଇଁ ଯେତିକି ଜାଗା ସେତିକି କହାର ବାଡି ଫାଡି ନାହିଁ ଆଉ ଯେମିତି ଆମର ଏପଟରେ ମାନେ ଲୋକଙ୍କର ଘର ଯେ ତିକି ବାଡି ବି ଲମ୍ବା ପଡିଛି ସେମିତି ସେ ସବୁ ନାଇଁ ତାଙ୍କର ସେଠିକି ଖାଲି ଘର ଯେତିକି କଲେ ସେତିକି ଆଜ୍ଞା ହଁ ପୁରା କାନ୍ଥକୁ କାନ୍ଥ ଲଗେଇକି ଘର ଆଗ କାନ୍ଥ ଗୋଟାଏ କାନ୍ଥ ଆଉ ଯାହାର ଜାଗା ବଳିଛି ସେ ଘର ଆଗ ପଟୁ ଗୋଟା ଅ ଦୋକାନ ଘର ବାହର କରିଦେଇ ଛନ୍ତି ମାନେ ଗାଁରେ ଯେତେ ଲୋକ ସେତେ ଦୋକାନ ଆଜ୍ଞା ଆଜ୍ଞା ଆଉ ଆ ଯିବା ବୃହସ୍ପତି ଚଳନ ହଉଛି ନା ତ ସେଥ ସେଥିପାଇଁ ଶାଶୁ କହିଲେ ନାଇଁ ଖାଇବ ଅରୁଆ ହଳଦିଆ ଖେଚଡି କରିକି ସେଇଠୁ ଏପଟେ ବି ବାପା ବି କହିଲେ ନାଇଁ ଅରୁଆ ହବ ବୃହସ୍ପତି ଚଳନ ଆଉ ସେଥିପାଇଁ ଆମର ହେଇ ଲା ଅରୁଆ ଖେଚେଡି ଆଉ ଡାଲମା ଆଉ ପନିର ତରକାରୀ ଆମ୍ବ ପାମ୍ପଡ଼ ଏଇ ଆଉ
ହଁ ହଁ ହଁ ବୃହସ୍ପତି ଚଳନ ଲାଗିବି ମଧ୍ୟ ବି ଲୋକ ନିଷ୍ଠାରେ ମୁଁ ଏଇଟା ନୂଆ ଶୁଣିଲି
ହଁ ନାଇଁ ନାଇଁଁ ଆମ ରାସିକି କାହାର ଚଳିନି ଯେହେତୁ ମିଥୁନରେ ଥିଲେ କର୍କଟ କୁ ଗଲେ ଆମର କର୍କଟ ରାଶି ନାହିଁ କିନ୍ତୁ ଯେହେତୁ କୋଉ ରାଶି କି? ଶୁଭ ଫଳଦଉ କୋଉ ରାଶି ଅଶୁଭ ଫଳ ଦଉଛି ଆଉ ଘରେ ତ ଆମେ ସମସ୍ତେ ବିଭିନ୍ନ ପ୍ରକାର ରାଶିର ଲୋକ ଅଛୁ ଆଉ ସେଥିପାଇଁ ଅରୁଆ କରି ଖାଇଦବା କଥା ମାନଉ ଆମ ଘରେ ମାନନ୍ତି ଏଟାକୁ ହଁ ଆଉ ଆଜ୍ଞା ନାଇଁ ଆମ ଶାଶୁଘର ସାଇଡ ରେ ସେମିତି ପ୍ରତି ଚଳନରେ ଅରୁଆ ଖାଇ ମାନୁ ଏପଟେ ବାପା ଘର ସାଇଡ୍ ରେ ବି ଆମେ ସମସ୍ତେ ଚଳନ ହେଇଥିଲା ସମସ୍ତେ ସେମ୍ ଖିଓର ହେବା ପାଇଁ କିଏ ମାନିଲେ ଆଉ ମାନିବା କଥା ଆଉ ଅରୁଆ ବେଶୀ ହୁଏନି କିନ୍ତୁ ଯେହେତୁ ଏଇଟା ଗୋଟେ ଖେଳ ମାନେ ଗ୍ରହ ନକ୍ଷତ୍ର କଥା ମାନିଦବା କଥା ଆଉ ହଁ ହଁ ହଁ ମାନିଦବା କଥା ଆଉ ଆଉ ନହଲେ ଅରୁଆର ପ୍ରଶ୍ନ ନହିଁ ପୁଣି ଯାଇ ରଜ ସଂକ୍ରାନ୍ତିରେ ହୁଁ ଟିକେ ହବ ହଁ ସଂକ୍ରାନ୍ତିରେ ପୁଣି ଯାଇକ ଆଉ ନହେଲେ ହବାର ନାଇଁ ଆଉ ଆଉ ଆଜ୍ଞା ହଁ ହଁ ତାପରେ ଯୋଉ ସବୁବେଳେ ବି ଅରୁଆ ଇଖି ମଳ ପୂର୍ଣ୍ଣିମା ବା ପଡିଗଲା ବୋଧେ ପୂର୍ଣ୍ଣିମା ଆଜି ଗଲ ନା ଏଇ ଅମାବାସ୍ୟା ଠାରୁ ମଳ ମଳ ଚାଲେ ନା ଆଛା ଆଚ୍ଛା ନାଇଁ ଏବେ ତ ଯୋଉ ରଜ ସଂକ୍ରାନ୍ତିରେ ଅମାବାସ୍ୟା ଏକାଠି ପଡୁନି
ହଁ ଗୋଟେ ଦିନରେ ପଡ଼ିଛି ସେଇଠି ସରିବ ମଳ ହଁ ଆଚ୍ଛା
ସେମାନେ ସେଇଦିନ ସରିବ
ନାହଁ ହଁ ହଁ ଗୋଟେ ମାସ ମଳ ମାସ ଆଉ ଏଇଠି ସବୁ ଜାଗା ତିଥି ନକ୍ଷତ୍ର ଗୁଡା ସବୁ ଘୁଞ୍ଚିଗଲା
ହଁ ସେଇଥିପାଇଁ ବା ସବୁ ଜିନିଷ ଟା ବି ଡେରି ଡେରି ହଉନି କି ଏ ବର୍ଷ ହଁ ରଜ ରୁ ସଂକ୍ରାନ୍ତି ରହୁଛି। ଯଉ ଅମାବାସ୍ୟା ସାବିତ୍ରୀ ଅମାବାସ୍ୟା ରଜ ଅଳ୍ପ ଦିନେ ପଡିଯାଏ କିନ୍ତୁ ପୁରା ମାସ ସେ ପରେ ହିଁ ପଡିଛି ଆଉ ବଳେବେଳେ ଯଉ ଶିବ ବି ବା ସେଇଟା ବି ଆଗୁଆ ପଡ଼ିଯାଏ। ଅମାବାସ୍ୟା ପରେ ପଡିଯାଏ। ଏ ବ ଶୀ ଶୀତଳ ଷଷ୍ଠୀ ଅମାବାସ୍ୟା ଏଇ ସବୁ ଘୁଞ୍ଚି ଯାଇଛନ୍ତି। ଆଉ ଘୂଞ୍ଚି ଯାଇଛି। ଆଉ ବର୍ଷେ ବର୍ଷେ ଅଣ ତିନି ଯୋଉ ପଡ଼ିଯଏ ଜେଷ୍ଠ ପୂର୍ଣ୍ମୀ ବି ଆମ ଯାଉ ବହୁ ଜଲଦି ଆଉ ଏ ବର୍ଷ ଜେଷ୍ଟ ପୂର୍ଣ୍ଣମୀ ଯାଇ
ସେଇ ମଳ ମଳ ମାସେ ସେସେ ସବୁ ଘୁଞ୍ଚିଲା ଆଉ ଆଗକୁକୁ
ସବୁ ଜିନିଷ କା ଘୁଞ୍ଚି ଯାଇଛି ଆଉ। ଆଉ ଆପଣଙ୍କ ତ ଆଜି ଦେହ ଭଲ ନାଇ ନହେଲେ ଆଣ ମତେ ଗଟେ ଦଟା ଭଲ ରେସି ିବି ମୁଁ ଆପଣଙ୍କୁ ଫୋନ କରିବି ଆପଣ ଜେତ ବଳେ ଫାଙ୍କା ଥିବେ ମତେ ଭଲ ଭଲ ରୋଷେଇ ଦିଟା ଖଣ୍ଡେ ହେବେ ମୋର ରେ ଭଲ ଭଲ ପିଠା ଟିକେ ବନେଇବ। ମୁ ଶୁଣିଛି ଆପଣ ବହୁତ ବଢିଆ ରୋଷେଇ କରନ୍ତି। ପିଠା ବି କରନ୍ତି ବୋଲି ମୁଁ ଶୁଣିଛି ଆଜ୍ଞା। ହଁ। ଆଉ ମୁଁ ଆପଣଙ୍କୁ କରିବି ଆପଣଙ୍କ ଦେହ ଟିକେ ଭଲ ହେଇଯାଉ ଆଉ। ଆଜ୍ଞା ଆଜ୍ଞା ହଉ ମ୍ୟାଡ଼ାମ ରିହି଼ଲି ମ୍ୟାଡ଼ାମ ନମସ୍କାର।